ହ୍ୟାଲୋ ହଁ ଏବେ ବସିଛି ଆପଣ?
ଓ ହଁ ସେପଟେ ବର୍ଷା ହଉଛି କି?
ହଁ ଆଉ ଜୋରରେ ଏପଟେ ବର୍ଷା ହେଉଛି ଆପଣଙ୍କ ପଟେ?
ନାହିଁ ତ କିଛି ବର୍ଷା ହଉନି ମାନେ ସକାଳେ ଟିକେ ଟିକେ ଏମିତି କରୁଥିଲା ଆଉ ଏବେ କିଛି ବର୍ଷା ହଉନି
ସ ଆମପଟେ ତ କାଲି ରାତିଠୁ ହଉଛି ଯେ ଏପର୍ଯ୍ୟନ୍ତ ବି ଛାଡ଼ିନି
ଓହୋ ପୁରା ସାଉଣ୍ଡ ହଉଛି ବର୍ଷାରା ବାହାରେ ଅଛନ୍ତି କି ଆପଣ ନା କଣ?
ନାହିଁ ଆମର ଯେଉଁ ଘର ବାଲକନି ବସିଛି ସେଇକି ଦେଖୁଛି ବର୍ଷା ଆଉ
ଓହୋ
ଆପଣ କଣ ଖାଇଲେଣି ସକାଳୁ?
ନାଇଁ ସକାଳ ମାନେ ମୁଁ ଖାଇକି ନା ମାନେ ଏବେ ଖାଇନି ଖାଇକି ମାନେ ନଡା ଏମିତି ଖାଇକି ଯିବି ଅଫିସକୁୁ
ଓହୋ ଅଫିସ୍ ଯାଉଛନ୍ତି କେତେଟାରୁ କେତେଟା
ଆ ମୁଁ ମାନେ ଦଶଟାରୁୁ ଯିବି ସମାନ ଦଶଟା ହେଲେ ବାହାରୁଛି ଦଶଟା ହେଲେ ଦଶଟାରୁ ଗୋଟେ ଯାଏଁ ମୋର ଥାଉଛି। ତାପରେ ଗୋଟେ ରୁ ତିନିଟା ଫ୍ରି ଥାଉଛି ସେଥିରେ ମୁଁ କମ୍ପ୍ୟୁଟର କ୍ଲାସ ପଳଉଛି। ତାପରେ ପୁଣି ମୋର ଗୋଟେ ରୁ ପାଞ୍ଚଟା ଆ ଥିରେ ଏ ଦଶଟା ରୁ ପାଞ୍ଚଟା ଅଧ ଯାଏ କାମ ସେ ମଝିରେ ମତେ ଦି ରୁ ତି ଗୋଟେ ର ତିନିଟା ଫ୍ରି ମିଳିଥାଉଛି
ଗୋଟେରୁ ତିନିଟା ଫ୍ରି ଆଉ ସବୁବେଳେ ଟାଇମ ନା
ହ ମାନେ ଖାଇବା ପାଇଁ ଯୋଉ ଖାଇବା ବ୍ରେକ୍ଟା ମୋର ଗୋଟେ ରୁ ତିନିଟା।
ଗୋଟେ ରୁ ତିନିଟା ଯାଏନା
ଆଜ୍ଞା।
ତା ତାହେଲେ ଏବେ ବାହାରିକି ଯିବେ।
ହଁ ଦଶଟା ଏମିତିରେ ମୁଁ ଯିବି
ଦଶଟାରେ ନା ଆ ଆପଣଙ୍କର ପସନ୍ଦ କଣ ଆଇଁଷ ଭିତରୁ ଚିକେନ ମଟନ ମାଛ?
ଆମଷ ଚିକେନ ନା ମତେ ମଟନ ଇଚ୍ଛା ଚିକେନ
ହଁ ଚିକେନ୍ ଟା ତାହେଲେ ପ୍ରିୟ ଆପଣ ନା
ଆଜ୍ଞା।
ଓହୋ ଏବେ କଣ କରୁଛନ୍ତି ବସିଛନ୍ତି?
ହଁ।
ଆଉଁ ରଜ କେମିତି କଁ ପାଳିଲ।
ରଜ ଆମର ଏପଟେ ସେ ପେଁ ମାନେ ସେତେ ପାଳନ କରାହଉନି ଖାଲି ନୂଆ ଡ୍ରେସ୍ ପିନ୍ଧିକି ମେହେନ୍ଦୀ ଆଛୁ।
ରଜ ମହୋତ୍ସବ ହୁଏନି ଆପଣଙ୍କ ପଟେ?
ନା ସେ ମାନେ ଆମର ଏଇଠି ଗୋଟେ ଜଣର ଥିଲା। ସେଠି ଗଛରେ ବନ୍ଧା ହଉଥିଲା ଦୋଳି ଆମେ ଜିଆ ର ଟିକେ ଟିକେ ଏମତି ଖେଳି ଆକୁ ସେ ଗଛ ବି ତାଙ୍କେ କାଟିଦେଲା ନା କଣ ଏମତି କହିକି ଆଉ କଁ ଥାଉନା ଯାଉନୁ ଛୋଟ ପିଲା ବେଳା ଖେଳୁଥିଲୁ ଦୋଳି ବାନ୍ଧିରେ ଏବେ ଆଉ ସେ ମାନେ ରଜ ଟା ପୁରା ଫେଷ୍ଟିଭଲ ପରିଆ ଆଉ ଜମା ଲାଗୁନି। ଆପଣଙ୍କ ସେପଟେ ପାଳନ କରାହଉଛି କି?
ଆପଣ ଆମ ପଟେ ପୁରା ଜୋ ଧୁମଧାମରେ ପାଳନ କରାଯାଏ। ହେଁ
ଓହୋଃ ଯଉ ରଜ ଏନ ଯୋଉ ସଜେଇ କିରି ସବୁ କରୁଛନ୍ତି।
ହଁ।
ହୁଃ
ଆଉ ପିଠାପଣା ଆପଣ ଖାଆନ୍ତିନି ରଜରେ?
ହଁ ପିଠା ହୁଏ ଘରେ ପୋଡ ପିଠା କାକେରା ଏମତି।
ଓହୋ ଆମ ପଟେ ବି ସେଇଭଳିଆ ଆମେ କଁ ପାଳିବୁ କି ଏ ଝିଅ ପିଲାଙ୍କ ପର୍ବ ନା ଆଉ ଆପ ତମମାନଙ୍କର ଆମେ ଖାଲିଯା ନୂଆ ଡ୍ରେସ୍ ପିନ୍ଧିଆ କଥା।
ହୁଁ ହୁଁ ଆପଣ ରଷେଇ ଜଣା ଅଛି ରଷେଇ କରୁ
ହାଲୋ ହଁ ହଁ। ହ ତମ ପଟେ କାଲି ବର୍ଷା ହେଇନଥିଲା।
କାଲି ଟିକେ ହଁ କାଲି ଜୋର ଟିକେ ବର୍ଷା ବର୍ଷା ଥିଲା ଆଜିବି ମାନେ ହଉଚି ଏ ତେ ଦିନେ ସାଉଣ୍ଡ ଟା ହେଲା ପରେ ଧୀର ଧୀର ହଉଛି।
ଓହୋ।
ଆପଣଙ୍କୁ ଇଛା କି ବର୍ଷା ପାଗ ମାନେ ଯୋଉ ବର୍ଷା ଋତୁ
ନା ବର୍ଷା ଋତୁଟା ଏତେ ମୋତେ ଭଲ ଲାଗେନି ଯେତେବଳେ ଦେଖିବ କାଦୁଅ ପାଣି କାଦୁଅ ଏରା କେତେ କଇଲ କାଦୁଅ। ଆପଣଙ୍କୁ ବର୍ଷା ପାଗଟା ଭଲ ଲାଗେ?
ମତେ ଇଚ୍ଛା ନାଇଁ ମତେ ଖରା ନହେଲେ ଶୀତରେ ପଛେ ରହିଯିବ ଖରା ବି ଇଚ୍ଛା ନାଇଁ କଳା ହେଇଯାଉଛେ। ଶୀତ ଆଗ ମତେ ଶୀତ ଋତୁ ମତେ ଇଛା
ଆଉ ଶୀତ ଋତୁଟା ଭଲ ଲାଗେ।
ଅଁ।
ଶୀତଋତୁ ଟା ଭଲଯେ ଖାଲି ଟିକେ ଗାଧେଇବା ଟା ଟିକେ ପ୍ରୋବ୍ଲେମ୍ ଶୀତ ଲାଗିବ ଜୋରେ। ଆପଣ ଶୀତ ଋତୁରେ ସକାଳୁ ଗାଧାନ୍ତି ନା ମାନେ ଲେଟ୍ ରେ।
ନାଇଁ ମୁଁ ଘନ ମାନେ ଏବେ ଅଫିସ ଏବେ ମୁଁ ଅଫିସ ଯିବି ତ ମୁଁ ଏବେ କାଇଁ ମୁଁ ଜାନି ଗାଧେଇନି ନା। ଆଗ ମୁଁ ଏମତି ଘଣ୍ଟେ ଏଗାରଟା ଏନ୍ତି ବେଳୁକୁ ଗା ଏଗାରଟା ବାରଟା ଘଣ୍ଟ ଏନ୍ତି ବେଳୁକୁ ଗାଧେଆର। ବାକି ବ ଆମର ଯୋଉ ମେସିନ ଅଛି ସେ ଯୋଉ କୁଆଡେ କଣ କଉଚନ୍ତି ସେ ମେସିନ ମୁଁ ଗରମ ପାଣି କରିକି ଗାଧେଇ ଆର
ହଁ ହଉ। ଆଉ ସେ ଭଳି ମୁଁ ତ ସେଇଳିଆ କରିକି ଗାଧାଏ ଆଉ ନହେଲେ ନାଇଁ ମୁଁ ଗାଧେଇବିନି ଗରମ ପାଣି ନ କଲେ।
ଇଏଁ ହେ। ଆଗ ମୁଁ ଗାଧେଇ ଆର ନାଇଁ ସେ ତିନ ଦି ମାନେ ଏ ଦିଦିନକୁ ଥରେ ଏନ୍ତି ଗାଧାଏ ତାପରେ ଏ ସବୁ ଏମତି ସେଇଟା ଅଣା ହେଲାଠୁ ଏବେ ଗାଧଉଚି।
ଏକା ଶୀତ ପାଗଟା ସବୁଠୁ ବେଷ୍ଟ ହେଲା ଶୀତ ପାଗଟା ବଢିଆ। ଖାଲି ଟିଏ ଶୀତ ଲାଗେ ସିନା ସେଇ ପାଗ ଟା ବଢ଼ିଆ ଖରା ନାଇଁ ବର୍ଷା ନାଇଁ ପୁରା ଦେହ ପୁରା ବଡି ପୁରା କ୍ଲିନିଙ୍ଗ ରହିବ କିଛି ଟେନସନ ନାହିଁ।
ଆଉ ରଥଯାତ୍ରା ପାଇଁ କଣ ପ୍ରିପ ଏଁ ଅଁ ପ୍ରସ୍ତୁତ ହେଇଗଲାଣି ସେପଟେ ନା ହଉନି ରଥଯାତ୍ରା।
ନା ଆମ ପଟେ ଯୋଉ ସୁକିନ୍ଦା ଦାନଗଦି ଜାଣିଚ?
ଆଜ୍ଞା।
ସୁକିନ୍ଦା ସୁକିନ୍ଦା ଜାନଚ।
ସୁକିନା ନାଇଁ ତ।
ହେ ଆମର ଏପଟେ ରଥଯାତ୍ରା ଭଲ ଆଗରେ ହୁଏ ପୁରା ଫେମସ।
ହଁ ହୋଁ।
ଆମେ କ ପୁରୀ ଯାଉ ବୋଲି ଆଉ ମେନ ତ ସେଇଠି ନା।
ଓହୋ ହୋ।
ସେଇଟା ତ ମେନ୍ ଆମେ ସେଇଠିକି ଯାଉ ଆଉ ପୁରୀ ବୁଲି ଯାଉ ଆଉ।
ହଁ ବହୁ ତ ପୁରା ରଥ ଝିକନ୍ତି କେବେ ନା ଝିକି ନାହାନ୍ତି କେମତି?
ନାଇଁ।
ଏତେ ଭିଡରେ ସେ ଭିତରକୁ ଗଲେ ମାନେ ଗେଞ୍ଜାଗେଞି ପରି
ହଁ ବା ଏତ ଭିଡରେ ମାନେ ଭି
ହଁ। ନାଇ ସାଇଡରେ ରହିକି ଆମେ ବି ଆସନ୍ତା ବର୍ଷ ଯାଇଥିଲୁ ତ ଆମେ ଦେଖିଥିଲୁ। ପୁରା ଭିଡ ସେ ଭିତରେ ପୁରା ଭିଡ ଥାଉ ସେ ବାହାର ଯ ଆମେ ଯୋଉ ଠିଆ ହେଇକି ଦେଖୁଥିଲୁ ସେଇଠି ଏତେ ଭିଡ ନଥିଲା।
ଓ ହୋ। ଏଇ ବର୍ଷ ଏଇ ବର୍ଷ ବି ଆମେ ବା କେତେ ଷୋହଳ ତାରିଖ ପଢୁଛି ରଥଯାତ୍ରା ଆ ଚଉଦ ପନ୍ଦର ଆଡ଼ୁ ପଳେଇବୁ।
ଓହୋ ରୁମ୍ ନେଇ ରହନ୍ତି ନା
ହଁ ତୁ ନା ରୁମ୍ ନେଇକି ରହୁ ଦେଖିୁଦୁଖାଇକି ଆସୁ ଆଉ ତିନି ଚାରି ଦିନ ଭଳିଆ ରହିକି ଦେଖି ଦୁଖାଇ ଆସୁ ଆଉ।
ହୁଁ ହୁଁ। ରୁମ ରେଣ୍ଟ ବି ଅଧିକ ଥାଉ ରୁମ ଭଡା ବି ଅଧିକ ଥାଉଛି ସେ
ରୁମ୍ ଭଡ଼ା ବହେ ଚାର୍ଜ ପନ୍ଦରଶହ।
ହ ଆମେ ତ ମାନେ ଗୋଟେ ମାନେ ଚବିଶି ଘଣ୍ଟା ବୋଧେ ରହିଥିଲୁ ଦିନ ରାତି ନଅଟାରେ ସେଠି ପହଞ୍ଚିଲୁ ଦିନ ନଅଟା ନା ଏମତି କେତଟା ହବ।
ହଁ
ସେତେବେଳକୁ ମାନେ ଦି ହଜାର ନା କେତେ ଦେଇକି ଆମେ ରହିଥିଲୁ ପୁରା।
ଦୁଇ ହଜାର ଟଙ୍କା ଦେଇକି ରହିଥିଲେ ଆପଣ? ଦିଇ ହଜାର ଟଙ୍କା ଦେଇକି ଆପଣ ରହିଥିଲେ?
ହଁ। ମାନେ ଆମେ ଗୋଟେ ମାନେ କହୁନାହାନ୍ତି?
କେତେ ଦିନ ରହିଲେ?
ଗୋଟେ ମାନେ ଦିନର ନଅଟା ରୁ ରାତି ନଅଟା ଏମିତି।
ଓହୋ।
ତିକି ମାନେ ସେତେବେଳୁ ବେଶୀ ଗହଳି ଥାଉଛି ନା ସୁନାବେେଶ ଦେଖିବା ପାଇଁ ଆହୁରି ରୁମ୍ ଆ ମାନେ ରୁମ୍ ରେଣ୍ଟ ଟା ଅଧିକ। ସେତେବେଳେ କରିଦେଇଥିଲା।
ହାଁ ସେଇ ସେଇ ଟାଇମେ ରେତ ରୁମ୍ ରେ ଜାଗା ହିଁ ରହିବନି ପୁରା ଭିଡ଼।
ହଁ। ମାନେ ସେଠି ଆମେ ମାନେ ଆ ଯୋଉ ବାହୁଡା ନା କଣ ସେ ବାହୁଡାରେ ଆମେ ଯାଇଥିଲୁ ବାହୁଡାରେ ବାହୁଡା ଦେ ଖିଲୁ ତାପରେ ପଳେଇ ଆସିଲୁ ଆମେ ଆଉ ସୁନାବେଶ ଦେଖିନୁ ସୁନାବେଶ ଦେଖିଲା ମାନେ ଆମ ଟ୍ରେନ ଥିଲା ତ ଆମେ ପଳେଇ ଆସିଲୁ ଆଉ ଦେଖିନୁ।
ଅହ ଟ୍ରେନରେ ଟିକେଟ୍ କରି ଯାଇଥିଲେ କି?
ଆଜ୍ଞା।
ଅହ ଆମେ ଆମର ଆମ ପର୍ସନାଲ କାର୍ ଅଛି ନେଇକି ଯାଇଥିଲୁ ଆରି ଆଉ।
ହଁ ହଁ। ନା ଆମର ଏପଟେ ବସ ରେ ଗଲେ ତ ବେଶୀ ମାନେ ବସି ବସି ବିଜାର ଲାଗିବ ଆମେ ସବୁ ପୁରା କେ କେତେ ଜଣ ହେଇଯାଇଥିଲୁ ତ। କାର ଫାରରେ ଜା-ଜାଗା ହବନି କଣ ବୋଲି ଆମ ଟ୍ରେନରେ ସବୁ
କେତେ ଏପଟେ ଦଶ ପନ୍ଦର ଜଣ ଭଳିଆ ହେକି ଯାଇଥିଲ ଆରି?
ହଁ ଏମିତି ହବ।
ଅହ। ପୁରା ଫ୍ୟାମିଲି ନା ସାଙ୍ଗସାଥି?
ନାଇଁ ଏମିତି ମାନେ ଆଖ ପାାଖ ଆମ ସାହି ପଡିଶା ଆମ ଫ୍ୟାମିଲି ଆଉ ଆମ ପରିବାର ଆଉ ସାହି ପଡ଼ିସା ଏମିତି ସବୁ ହେଇକିରି।
ଅ ହଁ ସବୁ ମିଶାମିଶି ହେଇକି ଯାଇଥିଲ ସେଟା ବି ତ ମଜା ଗୋଟେ ଅଲଗା ନା ଆଉ।
ହଁ।
ଆଉ ଆପଣ ରାତିରେ କଣ ରୁଟି ଖାଆନ୍ତି ନା ଭାତ?
ନାଇଁ କେବେ ଅ ଅଧିକାଂଶ ଦିନ ଭାତ ବାକି କେବେ କେବେ ଏମତି ରୋଟି ହିଁ ଖାଉଛି।
ତମକୁ କୋଉଟା ଭଲ ଲାଗ ପ୍ରକୃତରେ ରାତିରେ ଖାଇବାକୁ ରୁଟି ନ ଭାତଟା?
ମତେ ତ ଭାତ ଭାତ ଅଛି ମାନେ ମୁଁ ଆଉ କିଛି ମାନେ ଜ ଗୋଳେଇକି ଏତା କରି ମତେ କିଛି ନାହିଁ ଖାଲି ସିମତି ଦେଇଦେଲେ ମାନ ଯ ଭାତ୍ ମାନେ ଏମିତି ଚୁବେଇବାକୁ ଯୋଉଟା ପଡିିବନି ମତେ ସେଇଟା ମୁଁ ଚୋବଉନି କେବେ ଢୋକ୍ ଡୋକେ ଖାଇଦଉଛନ୍ତି ସେମତି।
ଭାତଟା ବି ଆପଣ ଗିଳି ଦିଅନ୍ତି ମାନେ ଚୋବାନ୍ତିନି?
ଚୋବା ନା।
ହଁ ଏମିତି କେମିତି ଖାଉ
ପୁରା ମାନେ ଭାତ ଚକୁଟିି ଯୋ ଛଟିଲାମାନେ ଦେଖୁାଉଛେ ଭାତ ପୁରା ଚକୁଟି ଡକ
ହଉ ଆଉ ଚିକେନ ସହିତ ଖାଇଲେ କେମିତି ଚିକେନ୍ ଟା ତ ଚୋବଉନଥିବେ?
ନାଇଁ ସେଯା ମାନେ ଟିକେ ଟିକେ କେମିତି ଖାଉଛି ବାକି ସବୁଦିନ ମତେ ଚୁବିଆ ବିଜାର ଲାଗୁଛି ସେଥିପାଇଁ
ଓ ହୋ।
ନହେଲେ ପାଣି ପାଣି ଟିକେ ଆଣିକି ପାଣି ଆଣିକି ଯୋଉ ହଁ ପାଣି ଧରିକି ଭାତ ଖାଇ ଏନ୍ତି କଣ
ଟିକେ ଖାଇବେ ଟିକେ ପାଣି ପିଇବେ
ହଁ ହଁ ହଁ। ହଁ ସେମିତି ଏଇ ଅଭ୍ୟାସ ଇଏ ହେଇଛି ଘରେ ବି ଗାଳି କରୁଛନ୍ତି ବାକି କଣ କରିବା ମୁଁ ପ୍ରା କ୍ଟିସ୍ ହେଇଗଲାଣି ସେଟା ଆ ଜଲଦି ଜଲଦି ବି ସରିଯିବ ଭାତ।
ଓଁ ହୋ।
ଆପଣ ଖାଇସାରିଲେଣି?
ମୁଁ ହଁ ସକାଳେ ଖାଇଥିଲି ଚା ଟିକେ ଚା ଯଉ ପକୁଡ଼ି ଟିକେ ଖାଇଥିଲି
ହୁଁ ହୁଁ।
ଆପ ଆପଣ ତ ଖାଇନାହାନ୍ତି ସକାଳୁ ନା ଭୋ
ହଁ ଖାଇଲି ନାମ ରାତିରେ ଏଗ ତ ଏମିତି ହବ ଖାଇଥିଲି।
ହଁ।
ସବୁଦିନ ଏମିତି ଖାଇ ଖାଇ ଆ କହୁନାହାନ୍ତି।
ଦିପହରେ କଣ ଖାଆନ୍ତି?
ସେମିତି ଭାତ ମୁ ଧରିକି ପଳେଇଥାଉଛି ଟିଫିନ ରେ ମାନେ କେବେ ଜଳଖିଆ ନଉଛି ନହେଲେ କେବେ ଭାତ ନେଇଯାଇଛି ଥାଉଛି।
ଅଫିସରେ ନେଇଖାଆନ୍ତି?
ଆଜ୍ଞା ମୁଁ ସେଆଡରୁ ମାନେ ଆଉ ଘରକୁ ଆସୁନି ଆମ ପାଖରେ ଘର ପାଖରେ ଅଫିସ୍ କିନ୍ତୁ ମୁଁ ଆଗ ଆସୁଥିଲି କମ୍ପୁଟର ଟା ଜଏନ୍ ହେଇନଥିଲି ତ ଏବେ କିନ୍ତୁ କମ୍ପୁଟର କ୍ଲାସ କରିବାକୁ ଯାଉଛି ସେଥିପାଇଁ ବୋଲି ନେଇ ଆଉଛି ସେଇଠି।
ଶିଖିଗଲେଣି ଯୋଉ କମ୍ପ୍ୟୁଟର କ୍ଲାସ୍ କରୁଛନ୍ତି ଶିଖିଲେଣି?
ନା ମୁଁ ଏବେ କେତେ ଏବେ ୱାନ୍ ୱିକ୍ ହଁ ଏକ ସପ୍ତାହବ ମୁଁ ଜଏନ୍ ହେଇଛି।
ଓ ଏବେ ଟାଇପିଙ୍ଗ ଗୁଡ଼ା ଶିଖଉଥିବେ ତମକୁ।
ହଁ ଏମ ଏସ ୱାର୍ଡ ଏମ ଏସ୍ ୱାର୍ଡ ଟିକେ ଟିକେ ଶିଖେଇ ଦେଲେଣି ମାନେ ଯୋଉ ଏତା ଯା
ହଁ ହଁ ପାଠ ତ ଦେଉଥିବେ ବହି ନୋଟ୍ ବହିିଲ ଦେଉଥିବ ତାର ଲେଖିବା ପାଇଁ।
ହଁ। ମୁଁ ତ ତିନି ମାସିଆ ଯୋଉ ସେଇଟା କରୁଛି ତ ମାନେ ଖାଲି ଏମ୍ ଏସ୍ ୱାର୍ଡ଼ ଏମ୍ ଏସ୍ ଏକ୍ସେଲ ଏମିତି କଣ ଶିଖେଇବେ ବୋଲି କହୁଥିଲେ।
ଓ ହୋ ଆପ କଣ ବସରେ ଯାଆନ୍ତି ନା ମାନେ ସ୍କୁଟି ଫୁଟି ଅଛି ତମର ପର୍ସନାଲି ନେଇକି ଯାଆନ୍ତି?
ନାଇଁ ମୁଁ ଚାଲି ଚାଲି ଯାଉଛି ମାନେ ଆମ ପାଖରେ ତ ମୁଁ ଚାଲି ଚାଲି ପଳଉଛି।
ହଁ ହଉ ରହୁଛି ଆଁ।
ଆଜ୍ଞା।